ହାଲୋ।
ହାଲୋ। ଇ ଇ ମେଡ଼ିସିନ ଖାଉଥିଲି।
ହଁ ଅ ଅ ମୁଁ ପା ଏଇ ଏପଟେ ଟିକେ ଉଁ ଗୋଟେ ପିଲା କିଛି କଥା ପଚାରୁଥୁଲା ତ ଏଇ ଟିକେ ତାର କାମ- ଥିଲା ସେଥିପାଇଁ ତା ସହିତ ଟିକେ କଥା ହଉଥିଲି।
ମୁଁ କଲ୍ କରଥାନ୍ତି ସେଇ ଟିକେ ରହି ତା ସହିତ ସେ ଟିକେ କଥା ହଉଥିଲା ବୋଲି ଏ ଲେଟେ ହେଲା।
ଓହୋ।
ଖାଇନେ ମାନେ ରାତି ଖାଇବା ସରିଲାଣି ତାହାଲେ।
ହଁ ଖାଇସାରଲିଣି ଭୋକ ହେଲା ଜଲଦି ଖାଇଦେଲି ଆଉ।
ଏଥର ଜଲଦି ଭୋକ କରୁଚି ଘରେ ଏ ଏ ଶୋଇକି ନା।
ହେଁ ହେଁ ନା।
ଯେତବଳେ ଜମା ଚଲା ମାନେ ଏ ଏ ଚଲାବୁଲା ନାଇଁ ଭୋକ କରୁଚି ଯେତବଳେ ଚଲାବୁଲା ଚାରିଆଡ଼େ ଯିବା ଆସିବା ହଉଥୁଲା ସେତବଳେ ଭୋକ କରୁନଥିଲା।
ହଁ ବା ସେତବଳେ ଟିକେ ବୁଲାବୁଲିରେ ମାଇଣ୍ଡ ଫ୍ରେଶ ହେଇଯାଉଥିଲା ନା। ସେଇଥିପାଇଁ ଆଉ କିଛି ମନେ ହିଁ ପଡୁନଥିଲା। ହଉ ତୁ ମୁଁ ତ ଖାଇଲି ଇ ଇ ମ୍ୟାଗି।
ହୁଁ ରାତିରେ?
ହଁ। ଆଉ ତୁ କଣ ଖାଇଲୁ ନା ଖାଇନୁ ଏ ପର୍ଯ୍ୟନ୍ତ?
ନା ନା ଏ ଖାଇଲୁ ବା ସମସ୍ତେ ମିଶିକି ଖାଉଥୁଲୁ ରୁଟି ଆଉ ଭାଜିଥିଲି ରୁଟି କରିଥିଲି ଆଉ ଯୋଉ କହୁ ଝୁଡଙ୍ଗ ନା ସରି ପୋ
କାଙ୍କଡ଼ ଆଳୁ ଭଜା କରଥିଲି ଆଉ ଫେରେ ତେ ମସଲା ଦିଆ ଭଜା ସେ ଝୁଡ଼ଙ୍ଗ ଆଳୁ ମସଲା ଦିଆ ଭଜା ଆଉ ଆଳୁ ସିଝା ମିକ୍ସଚର ଦଳା କଞ୍ଚା ଲଙ୍କା ଲେମ୍ବୁ, ରସୁଣ, ପିଆଜ ଦଳା
ହୁଁ ହୁଁ।
ଏଇଗୁଡା ସବୁ ଖାଇଥିଲି ଆଉ ଏବେ ତ କଞ୍ଚାଲଙ୍କା ଲେମ୍ବୁ ଟିକେ ଲେମ୍ବୁ ଅଧିକ ଘରେ ଅଛି ସେଗୁଡା ନ ଖାଇଲେ ଫେରେ ପଚିଯିବ ସେଗୁଡ଼ାକୁ ଖାଇଦଉଚି ପ୍ରତିଦିନ।
ହୁଁ ଖାଇଦେ ନଷ୍ଟ ହେଇଯିବ।
ହଁ ପା ସେଗୁଡ଼ା ବହୁତୁ ନେଇ ଆସଚନ୍ତି। କୋଡ଼ିଏ ପଚିଶ ଟା ସେଗୁଡ଼ା ଖାଇକି ସାରିଲା ବଳୁ ପଚିଶ ଦିନ ଲାଗିବ ନା ନାଇଁ ଗୋଟେ ଲେମ୍ବୁ ଦିନେ
ହଁ ଦିନକୁ ଚାରି ପାଁଶଟା ଖାଇଦେ।
ଦିନକୁ ଚାରି ପାଁଶଟା ଖାଇ ହବନି ଯାହା
ଲେମ୍ବୁ ପାଣି ବନେଇକି ଲେମ୍ବୁ ପାଣି ବନେଇକି ପିଇଦେ ଭଲ ହବ। ଦେହ ପାଇଁ
ଘରେ ସମୟ ମାନେ ଏତେ ଅଭାବ ସମୟର ମୁଁ ଏତେ ବ୍ୟସ୍ତ ରହିଯାଉଛି ମାନେ ନର୍ମାଲି ଖାଇବା ଟାଇମ୍ ରେ ଯେତିକି ଖାଇବା କଥା ଖାଇ ନଉଛି। ନହେଲେ ଆମେ ଏମିତି ଗୋଟେ ପାର୍ଟ ଟାଇମ୍ କାମ ଚାଲିଚି, ସେଠି ଆମର ମଝିରେ ମଝିରେ ଖାଲି ଆଇସ୍କ୍ରିମ୍ ଆସୁଛି ଯା ଖିଆ ହଉଛି ସେତିକି। ନହେଲେ ଅଲଗା କିଛି ଟାଇମ୍ ରହୁନି, ଯୋଉଥିରେ ମୁଁ ଟିକେ ଏକ୍ସଟ୍ରା କିଛି ଖାଇବା ପାଇଁ ଇଚ୍ଛା ହବ ମାନେ ଏ
ମାନେ କାମ ମୋ ରହିଯାଉଛି ମୋର।
ଯାହାହେଲେ ବି ଟାଇମ୍ ବାହାର କରି ଖାଇବୁ ନା, ନହେଲେ ଫେରେ ପତଳା ହେଇଯିବୁ।
ନା ନା ଖାଉଛି ନା ଖାଇବା ଟାଇମ୍ ରେ ଖାଇବା ଚାଲିଚି। ଏକ୍ସଟ୍ରା ଖାଇବା ଗୁଡା ହଉନି।
ଏକ୍ସଟ୍ରା ଖାଇବା ବି ହବା ଦରକାର ଖୁସି ଲାଗିବ।
ନା ଏକ୍ସଟ୍ରା ଖାଇବା ପାଇଁ ଟାଇମ୍ ନାହିଁ ପା ପାଖରେ।
ହୁଁ, ଟାଇମ୍ ଟା ସବୁବେଳେ ଥାଏ କି, ତାକୁ ଆଣିବାକୁ ପଡିବ ନା।
ଆଣିବୁ କୋଉଠି? ଦେଖ ମୁଁ ସକାଳୁ ଉଠିଲି, ମୁଁ ଯେତେବେଳେ ବି ରାତି ରେ ଶୁଏ, ମୁଁ ଏଇଖୁଣା ଦଶଟାରେ ଶୁଏ କି ବା-ଏଗାରଟା ରେ ଶୁଏ କି, ବାରଟା ଏମିତି ଗୋଟେ ଦିଇଟାରେ ବି ଶୋଇଲେ ମୋର ସକାଳ ଛଅଟାରେ ଅଟୋମେଟିକ୍ ନିଦ ଭାଙ୍ଗି ଯାଉଛି ହେଲା।
ଅଭ୍ୟାସ ହେଇଗଲାଣି।
ହଁ ନିଦ ଭାଙ୍ଗି ଯାଉଛି, ନିଦ ଭାଙ୍ଗିଲା ପରେ ମୋର ଗୋଟେ ଟାର୍ଗେଟ୍ ଫାଷ୍ଟ ସକାଳର କଣ ମୁଁ ଗଛରେ ଯାଇକି ଫୁଲ ଟା କେମିତି ତୋଳିକି ନେଇ ଆସିବି। ଏଇଠି ଟିକେ
ନା ଅଧିକ ଖରା ହେଲା ବେଳକୁ ବି ତ ଏପଟେ ଲୋକ ଫୋକ ଗାଡ଼ି ଫାଡ଼ି ଟିକେ ରହିଯାଉଛି। ମାନେ ଯାଇ ହଉନି ସେଥିପାଇଁ ସକାଳୁ ଫାଷ୍ଟ ଯାଇ ଫୁଲ ନେଇ ଆସିଲେ। ଫୁଲ ନେଇ ଆସିିଲା ପରେ ତାପରେ ତାପର କାମ କଣ ଏ ଘର ଫର ଖରିକି କିି ଫେରେ ପାଣି ଗୁଡ଼ା ମଟର ଚଲେଇକି ଭରୁଛି, ତା ସହିତ ଟିକେ ବ୍ରସ୍ କରୁଚି।
ଟିକେ ଫୁଲ ଗ ଛ, ଯୋଉଡା ସବୁ ଅଛି, ଏ ଟିକେ ଗଛ ଛାତ ଉପରେ ଏ ସବୁ ପ୍ରକାର ଟିକେ ଟିକେ ଗଛ ଗୋଟେ ଗୋଟେ ଲଗେଇ ଥିଲି ତ ଏଗୁଡ଼ା ତାଙ୍କୁ ଟିକେ ପାଣି ଦଉଚେ।
ପାଣି ଦେଇ ସାରି କି ଆସିଲା ବେଳକୁ ସିଏ ସେଇ ସମୟ ଆସିକି ଘଣ୍ଟେ ଦେଢ଼ ଘଣ୍ଟା ପାଖାପାଖି। ତାପରେ ଆସିକି ଗୋଟେ ହାଣ୍ଡି ଗରମ ପାଣି କରିକି ତାପରେ ମୋର ରୋଷେଇ ଷ୍ଟାର୍ଟ ହେଇଯାଉଚି। ମାନେ ଖରାବେଳ ଖାଇବା ଏକାଥରେ ମୁଁ ବନଉଛି ସକାଳ ଆଟାରୁ ହେଲା।
ହୁଁ।
ହଁ ଖରାବେଳର ସବୁ ଖାଇବା ମୋର ବନେଇ ଦଉଛି ସେଇ ନଅଟା ଦଶ ପନ୍ଦର ସୁଦ୍ଧା ସବୁ ସରେଇ ଦଉଛି ଗୋଟେ ଘଣ୍ଟା ଭିତରେ। ଯେତିକି ଯାହା ରକେଟ୍ ସ୍ପିଡ୍ ର ମୁଁ ଏତେ ସ୍ପିଡ୍ ର ମୁଁ କାମ ଗୁଡା କରୁଛି ଗୋ ଟେ ନିଶ୍ଵାସ ରେ ମୁଁ ବି କିଛି ଲ-ଆଉ କିନ୍ତୁ କିଛି ଖାଇ ନଥିବି କାମ ଚାଲିଥିବ। କାମ ସରିବ ତ ନାହିଁ ସାଙ୍ଗେ ସାଙ୍ଗେ ମୁଁ ଗାଧଉଛି ଏତେ ନଅଟା ପନ୍ଦର କୋଡିଏ। ଗାଧେଇକି ସାଙ୍ଗେ ସାଙ୍ଗେ ଆସିଲି, ତାପରେ ପୂଜା କଲି। ପୂଜା ସରିଲା ସାଙ୍ଗେ ସାଙ୍ଗେ ଆଣିକି ମୋର ବାଢ଼ିକି ଖାଉଛି, ଖାଇକି ଫେରେ ବାସନ ଧୁଅ, ଫେରେ ଅଲଗା ବାସନ ଥିବ ତାକୁ ଧୁଅ। ଫେରେ ଟିକେ ରେଡି ହେଇକି, ଟିକେ କାମ ରହୁଛି ମୁଁ ଟିକେ ଯାଉଛି। ଆଉ ଏମିତି ହେଇକି ହେଇ ସେଇ ଫେର ଲଞ୍ଚ ଆୱାର୍ ରେ ଫେରିଲା ବେଳକୁ ଲଞ୍ଚ କର। ଫେର ଟିକେ ଯାଅ କିଛି କାମ କର। ଫେରେ ଆସିକି ଫେରେ ଡିନର୍ ରେଡି କର, ମାନେ ଟୋଟ ଟୋଟାଲି ଟାଇମ ଗୁଡ଼ା ଏତେ ମାନେ। କଣ କହିବି ମୋ ପାଖରେ କିଛି ସମୟ ରହୁନି।
ହୁଁ।
ମୁଁ ଖୋଜୁଥିଲି ଏମିତି ମୋତେ ମିଳୁ କିନ୍ତୁ ମୋ ପାଖରେ ଏବେ ବହୁତ କିଛି ଅଛି କରିବା ପାଇଁ। କିନ୍ତୁ ସମୟ ଦେଇ ପାରୁନି ଆଉ ସମୟ ଦେଇ ହୁଅନ୍ତା ମାନେ। ଯଦି ଅଲଗା କିଛି ସପୋର୍ଟ ଗୋଟେ ରୁହନ୍ତା ଠିକ ଠାକ ସବୁ ଆଡୁ ତାହେଲେ କିଛି କରି ପାରନ୍ତି ଏକୁଟିଆ ସବୁ କିଛି କଲା ବେଳକୁ ଅସୁବିଧା ହେଇଯାଉଛି ନା।
ହୁଁ।
ହୁଁ ମାନେ ଏକୁଟିଆ। ସପୋଜ୍ ମାନେ ବାହାର କିଛି ଅଫିସ କାମ ରହିଯାଉଛି ନିଜର କିଛି ପଢା ରହିଯାଉଛି। ସେଥିରେ ନିଜର ଖାଇବା ପିଇବା ନିଜ କଥା ଭାବିବା ତା ସହିତ ଘରର ମାନେ ଏ ଟିକେ କାମ ରହିଯାଉଛି ମୁଁ ଟିକେ ବାହାରେ ରହିଯାଉଚି ତ ମାନେ ଉଁ ମାନେ କଣ ରିଲେଟିଭଙ୍କ ଘରେ। ସେଥିପାଇଁ ଟିକେ କାମ ରହିଯାଉଛି ଆଉ।
ହୁଁ। ଆଉ ତମ ଘରକୁ ଯାଇଥାନ୍ତୁ ବା।
ହଁ ଘରକୁ ଯାଇଥାନ୍ତି ଯାଇନି। ମୋର କିନ୍ତୁ ରେସେଣ୍ଟ ଏପଟେ କିଛି କାମ ଚାଲିଛି ଚାଲିଛି ଘରକୁ ତ ଯାଇନି ଏ ଟାଇମ ରେ ଯିବାର ଥିଲା ଏଇ ପାଖାପାଖି ଏତେ ଲେଟ୍ ହଉଛି ବେଟର ଅଛି ଯେତେ ରଜ ବୁଳୁକୁ ସେ ସବୁ ଯାହା କାମ ଟିକେ ଥିଲା ହେଇଯାଆନ୍ତା ସେତେବେଳକୁ ଆହୁରି ମତେ ଟିକେ ବେଟର ରୁହନ୍ତା।
ହୁଁ।
ମାନେ ଏକାଥରକେ ଘରକୁ ପଳାନ୍ତି। ଯାହା କାମ ଅଛି ସାର ଦିଅନ୍ତି ବହୁତ ତ କାମ ମୋର ଅଛି ସେ ସମୟକୁ।
ହୁଁ।
ହୁଁ। ଆଉ ଘରେ ସମସ୍ତେ ଖାଇସାରିଲେଣି।
ନାଇଁ ଆମେ ଖାଇସାରିଲୁଣୁ ବାବା ମାମା ଖାଇନାହାନ୍ତି।
ତଳେ ଖାଉଛ
ସେ ବାପା ଏବେ ଆସିଲେ ଏବେ ଖାଇବେ ବୋଧେ ଆଉ।
ଆଉ ତମ ଯୋଉ ପୁଅ ଖାଇସାରିଲାଣି।
ହଁ ପୁଅର ମୋର ଖାଇଲୁ ବା ମିଶିକି।
ହୁଁ ଆଉ କଣ ହେଇଛି ମ୍ୟାଗି ହେଇଛି ଆଉ କଣ ହେଇଛି ଖା
ରାତିରେ ଆମର ହେଇଚି ରୁଟି ଆଉ ତଡକା।
ଆଉ ଭଜା।
ହୁଁ ଆମ୍ବ ସଲାଣି ଗଛରୁ?
ଉଁ ଗଛରୁ ସରିଲାଣି ଏବେ ଯା ରଜ ପାଇଁ ଆମ୍ବ ଆସିଛି ଆଉ।
ମାନେ ଅଲରେଡି କିଣା ହେଇକି ଆସୁଛି ନା କଣ
ନାଇଁ ଏଇ ଭାର ରଜ ଭାର।
କାହାର ଆସିଥିଲା ରଜ ଭାର?
ମୋ ଜେଜେ ମାଙ୍କ ଘର ଆସିଛି। ଆଉ ବଉ ତା ଧରମ ଭାଇ ଜଣେ ସିଏ ବି। ଆସିଥିଲେ ଆଜି।
ହୁଁ ଯା ହଉ ରଜ କେତେ ଫାଷ୍ଟଲି ପଳେଇ ଆସିଲାଣି। ମାନେ ଏଥରକ କିଛି ଲାଗୁ ଜଣା ପଡୁନି ମାନେ ତ ତ ଜଣାପଡ଼ନି ପଡୁନି ମୁଁ ବି ଏତେ କମ୍ପ୍ଲିଟିଲି ବ୍ୟସ୍ତ ମତେ ଫିଲ୍ ହଉନି କିଛି ରଜ ମାନେ ଆକ୍ଚୁଆଲି ମାନେ ଆ ପୂର୍ବବର୍ଷ ମୁଁ ଗୋଟେ ଟାଇପ୍ ର ଜାଗାରେ ଥିଲି ଟିକେ ଚାଲିଥିଲା ପଢା ଉପରେ ପିଲାଙ୍କୁ ପଢୋଉଥିଲି।
ହୁଁ।
ଏଠି ଆମର କଣ ନା ଏଇ ଯୋଉ ଆମର ସଵୁ ପର୍ବପର୍ବାଣି ରହୁଚି ପାଞ୍ଚ ଦିନି ଛୁଟି।
ହଁ।
ମତେ ଗୋଟେ ଫିଲ୍ ହଉଥିଲା ସେତେବେଳେ ରଜ ଗୋଟେ କିଛି ହଉଛି ବୋଲି କିନ୍ତୁ ଏବେ ମୋର ଟିକେ କାମ ରହିଯାଉଛି ଡେଲି ମାନେ ସବୁଦିନ ତ ମତେ ଏଇଥରକ କିଛି ଲାଗୁନି ଗୋଟେ ରଜ ବୋଲି କିଛି ଗୋଟେ ଦିନିଷ ଆସୁଛି ବୋଲି।
ହୁଁ। ଗୋଟେ ଜିନିଷରେ ଛୁଟି ଥିଲେ ସିନା ଲାଗିବ ଛୁଟି ନଥିଲେ ପ୍ରେସର ମାନେ କାମ ଯାହାହେଲେ ବି ରହୁଛି ନା ଘରେ ବାହାରେ ସେଥିପାଇଁ ଲାଗୁନି ଆଉ।
ହୁଁ।
ଆଉ
ହଉଚି। କିଛି ପଢ଼ାପଢି ଚାଲିଚି ନା?
ହୁଁ ପଢା ପଢି କଣ ଚାଲିବ ଏଇ ଏବେ ତ ଅ ଆସିକି ହେଲାଣି କେତେ ନଅ ତାରିଖ ହେଲାଣି ଆଉ କିଛି ଦିନ ଭିତରେ ବାହାରିଯିବ ଆମର ଇଏ ସିଲେକ୍ସନ୍ ବାହାରିଯିବ କଲେଜ୍ ଆଡମିସନ ହେରିକା ବି ହବ।
ଏଇୟର ଆଡିମିସନ୍ କରିବୁନା ମାନେ ପଢିବା ପାଇଁ?
ହଁ ଆଡିମିସନ୍ କରିବି ନା।
ଯଦି ଆଡମିସନ କହୁ ମାନେ ପାଖାପାଖି ଏଇଠି ତ।
ହଁ ଏଇ ଏରିଆ ରେ ହିଁ ହବ। ମୋର ତ ଏବେ ଯୋଉ ଭଳିଆ ଅବସ୍ଥା ମୁଁ ଯାଇ ବିି ପାରିବିନି କୁଆଡେ ଏବେ ସେଥିପାଇଁ ବାହାରେ ପଢିକି ବି ଯାଇ ତ ହବନି ଆଉ ସେଇଥିପାଇଁ ବାଧ୍ୟ ହେଇକି ଏଇଠି ପଢିବାକୁ ପଡିବ।
ତ ମାନେ ଆମର ଏଇ ପାଖାପାଖି ରହିଲେ ବି କ୍ଲାସ୍ ଷ୍ଟାର୍ଟ ହଉ ହଉ ଲେଟ୍ ବି ଅଛି ତଥାପି ଆମର ତ କ୍ଲା ଷ୍ଟାର୍ଟ ହେଇଯିବ ସେଇ ଅଗଷ୍ଟ କି ସେପ୍ଟେମ୍ବର।
ଅଗଷ୍ଟରେ ହେଇଯିବ ବୋଧେ।
ହଁ ସେଇପା ଅଗଷ୍ଟ ତ ହେଇଯିବ।
ହୋଉ ଦେଖାଯାଉ। କ୍ଲାସ ହଉ ତା କିଛି ଦିନି ପରେ ମୁଁ ଯିବି। ହୁଁ।
ଆଉ କେବେ କଣ ଆପ୍ଲାଇ କେବେ ହବ?
କୋଉ ଆଉ କଣ ଆପ୍ଲାଇ?
ଏଇ ଯୋଉ କଲେଜ ପାଇଁ ଆଡ଼ିମିସନ୍।
ଆପ୍ଲାଏ ହେଇ ସାରିଲାଣି ଦଶ ତାରିଖ ପର୍ଯ୍ୟନ୍ତ ଡେଟେ ଥିଲା। ମୋର ହେଇ ସାରିଲାଣି ଏବେ ଖାଲି ସତର ତାରିଖରେ ବାହାରିବ ଫାଷ୍ଟ ସିଲେକ୍ସନ୍। ତାପରେ ଆଡିମିଶନ୍ ଆଉ।
ଶୋଉଚ କେତେବେୁଳେ?
ଶୋଇ ପଡିବି ସେଇ ସାଢେ ଏଗାରଟା ବାରଟା ଭିତରେ।
କର ତମେ ଟିକେ ନହେଲେ ଆମେ କଥା ହବ ଆଉ ରାତି ହେଇଗଲାଣି ମତେ ଟିକେ ନିଦ ଲାଗିଲାଣି।
ହଉ।
ହଁ ଗୁଡ଼୍ ନାଇଟ।
ଗୁଡ଼୍ ନାଇଟ୍।